ଏଇ ବଇଚି ଚା ଟିଏ ପିଇବି ବୋଲି ଭାବୁଚି ଯେ,। ଚା ବସିଚି ପିଇବି ବଲି ବସ୍ଚି ଟିକେନାକୁ ଆଉ।
ହଁ ଏ ପାଗକୁ ତ ମୁଁ ଜଷ୍ଟ ଚା ପିଇକି ଆସିନି ଆଉ
ନାଁ ନାଇଁ ପିଇନୁ ଏଇନା ପିଇବୁ ଆମ ଏଇ ଯୋଉ ସାନ ଝିଅ ଆସି ଟିକେ ବସଛନ୍ତି ସିଏ ପିଇବେ
ଆଜ୍ଞା
ଆବେ ପିଇବୁ ତାହେଲେ ତମ ଚା ପିଆ କାର୍ଯ୍ୟକ୍ରମ ସରିଲାଣି
ହଁ ସଇଲାଣି
ଏ ତମକୁ ସେତେବେଳେ ପଚାରିଆକୁ ଗୋଟେ କଥା ବୁଲିଗଲି ତ ତମ ଗ୍ରୁପ୍ ପ୍ରୁଫ୍ ଅଛି ଲୋନ୍‌ ଫୋନ୍ ବି ମିଳୁଥିବ
ହିଁ ମିଳୁଛୁ
କଣ ସବୁ କଣ କ ଲୋନ୍ କେବେ କରିଛ ଲୋନ୍
ଲୋନ୍ ଆମେ ବର୍ଷେ ହେଲା କଲୁଣି ଏ ଯୋଉ ବ୍ୟାଙ୍କ୍ ଲୋନ୍ ଟା ଦଶ ଲକ୍ଷ ଟଙ୍କା
ହୁଁ
ଆମର ଦଶ ଜଣ ଅପେକ୍ଷା ଆମର ଏଗାର ଜଣ ନେମ୍ବର ଏଗାର ଜଣ‌ ନେମ୍ବର ଆମେ ଦଶ ଲକ୍ଷ ଲୋନ୍‌ କରିଥିଲୁ ଆଉ ଏବେ ପଞ୍ଚାୟତ ଲୋନ୍ କରିବା ପାଇଁ ପିପାରେସନ୍ ଚାଲିଛି ଆଉ
ହୁଁ ଭଲ ସୁବିଧାରେ ସୁଜାସୁଜି ହେଉଛି ସମସ୍ତେ ନେଇକି କଣ କାମରେ ଲଗେଇଲ ନା କଣ କଲ
ନାଇଁ ମୁଁ ମୋର ତ କାମ ଲଗେଇଲିି ଘର କାମ ପାଚେରୀ କାମ ହେଲା ଘର କାମ ହେଲା
ଯାହା ହଉ ତାହେଲେ ଗ୍ରୁପ୍ କରିକି କିଛି ଲାଭ ଅଛି ନାଇଁ
ହଁ ସେ ଗ୍ରୁପ୍ କରିକି ଲାଭ ନାହିଁ କହିନେ ହବ କି ଲାଭ ଅଛି
ହୁଁ ଏଇଟା ଲାଭ କଣ ଏକାଥରେ ନବ ଧୀରେ ଧୀରେ ସୁଜିବ
ହଁ ଆମ ଗାଉଁଲି ଲୋକ ନା ଏକା ବେଳକେ ଆମକୁ କେହି ଏମିତି ଦେବେନି ପଇସା ଟା
ହଁ ତାପରେ ହଁ ଗାଉଁଲି ସୁଧା ଟା ବି ଅଧିକ ପଡ଼ିବ ଏମତି ଗ୍ରୁପ୍ ନେଲେ କମ୍ ପଡ଼ିବ ଆଉ ପୁଣି ସୁଭଦ୍ରା ବି ତ ପାଇଥିବ
ଶୁଭଦ୍ରା ମୁଁ ଚାରିଟା କିସ୍ତି ପାଇଛି
ଚାରିଥର ପାଇସାରିଲଣି କେତେ ନା କଣ ସବୁ କଲ କଣ ଖର୍ଚ୍ଚ କରିଦେଲ ନା କଣ
ଫାଷ୍ଟେ ଇଏର ଯୋଉ ଖଟ ଯୋଉ ଆସୁଛି ଖଟ ଗାଁକୁ ସେ ଖଟ କିଣିଦେଲି ଗୋଟେ
ହଁ
ଆଉ ସେକେଣ୍ଡେ ପଇସା ଏମିତି ଘର ଫର କଣ ଏମିତି ଗୋଟେ ଖର୍ଚ୍ଚ ନାଗିଲା ଆଉ ଦଶ ହଜାର ରଖିଦେଇଛି ଗୋଟେ ଜିନିଷ ଆଣିବା ପାଇଁ
ଓହୋ ଯାହା ହଉ ମାନେ ଗୋଟେ ଯାହା ହଉ ମୁଣ୍ଡରେ ଚିନ୍ତା କରିକି ଗୋଟେ ଗୋଟେ ସରକାର ଦଉଛନ୍ତି ଗୋଟେ ଗୋଟେ କାମରେ ଲାଗୁଛି କି ନାହିଁ ଖୁସିର କଥା ହଁ ଆଉ ଲୋନ୍ ଆଜିକାଲି ବି ସବୁ ସୁବିଧା ହେଲାଣି ଲୋନ୍ ରେ ବି ଗୋଟେ ଗୋଟେ ଜିନିଷ କରିବ ଧୀରେ ଧୀରେ ତାକୁ ଶୁଜି ହେଉଛି
ସୁଜି ହେଉଛି
ହୁଁ ଏଇଟା ସୁବିଧା ଠିକେ ହେଇଗଲାଣି ସେତେବେଳେ କଣ ଆଉ ଏତେ ସୁବିଧା ଥିଲା କି
ନା ନା ସେତେବେଳେ ଏତେ ସୁବିଧା ନଥିଲା
ନାଇଁ ଗ୍ରୁପ୍ ରୁ ଲୋନ୍ ନେଇକି ଲୋକ ବଣିଜ ବେପାର କରୁଛନ୍ତି ଦୋକାନ ବାଡ଼ି କରୁଛନ୍ତି ଆଉ ଧୀରେ ଧୀରେ
କୁକୁଡ଼ା ଚାଷ କରୁଛନ୍ତି କିଏ ଗାଈ ଗୋରୁ ଚାଷ କରୁଛନ୍ତି ସବୁ ଚାଷ କରୁଛନ୍ତି ଆମର ତ ଅଲରେଡି ଗାଈ ଗୋରୁ ଅଛନ୍ତି।
ଆଉ ଏ କାମ ଲଗେଇଦେନି ଆଣିକି ଏ ରା ଆଉ।
ହଁ ନାଇଁ ଭଲ କରିଛ ଆ ଭଲ କରିଛ ଗୋଟେ ଗୋଟେ ହଁ ଆଣିବ ଯଦି ପଇସା ଟା ସୁଝିବ। ଯଦି ଠିକ ରେ ନ ଲଗେଇବ ତାହେଲେ ଆଣିକି ଲାଭ କଣ ନାଇଁ କି?
ଲାଭ କଣ ହଁ।
ହଁ। ହ ମୁଁ ମୁ ଇ ଗୋ ଗୋଟେ ଗ୍ରୁପ ରେ ମିଶିଯି ଯେ ହଁ ସୁଭଦ୍ରା ପଇସା ମୁଁ ପାଇଛି ମୁଁଁ ଏମିତି ଏପଟେ ସେପଟ ଖର୍ଚ୍ଚ କରିଦେଇଛି। ଆଉ ଗୋଟେ ସିଲେଇ ମେସିନ୍ କିଣିଛି।
ଅ
ସିଲେଇ ମେସିନି ଟେ କିଣିଚି ଘରେ ଥାଉ ପଡିଥାଉ ଅ ହଁ। ଆଉ ଗ୍ରୁପ ଲୋନ ଗୋଟେ କରିବୁ ଭାବିଚୁ ଯେ ମୁଁ ସେଇଥିପାଇଁ ତମ ପଚାରିଥିଲି ଦେଖିଆ କଣ କେମିତି ସବୁ ଠିକ ରେ ସୁଜୁଛନ୍ତି କି ନାହିଁ।
ନାଇଁ ଆମ ମେମ୍ବର ପ୍ରତ୍ୟେକ ମେମ୍ବର ଆମର ପ୍ରେସିଡେଣ୍ଟ ସେକ୍ରେଟାରୀ ଯାହାର ଥେ ସେ ଇଏ ଶିକ୍ଷିତ ତ ସେମାନେ ଟାଇଟ୍ ସବୁ ମେମ୍ବର ମାନେ ଦେଇ ଦଉଛନ୍ତି।
ହଁ ଆମ ଗ୍ରୁପରେ ଆମେ ଯୋଉ କଥା ହଉଥିଲୁ କରିବା ପାଇଁ ମୁଁ କହିଲି ଆଗେ ତାଙ୍କୁ ପଚାରେ କଣ କେମିତି ସୁବିଧା କି ନାହିଁ। ଆଉ ମୁଁ ତ ଏବେ ନୂଆ ମିଶଛି ନା ମ ଥିଲି ସେଇପାଇଁ ସେଇଥିପାଇଁ ଟିକେ ଜାଣିବାକୁ ଚାହୁଁଥିଲି ଆଉ।
ହୁଁ ହୁଁ ନା ନା ଅସୁବିଧା
ହଉ ଡକୁମେଣ୍ଟ ଦେଇକି ଆଣିବା କଥା ଆଉ।
ହଁ। ଡକ୍ୟୁମେଣ୍ଟ ତ ନେଉଛନ୍ତି ହାଫ ଫଟୋ ନେବେ ଆଧାର ନେବେ ପାସବୁକ୍ ଆଁ ଜେରକ୍ସ ନେବେ ସବୁ ଆଉ।
ଓ ହଁ ହଉ ଦେଖିବା ଗୋଟେ ଚିନ୍ତା କରିଛି କରିବି କଣ ଗୋଟେ କରିବା ଆଉ।
କର କର ସେଥିରୁ ଉପକୃତ ହେଲେ ପୁଣି ଆମକୁ କହିବ।
ହଁ ଆଉ ଆଉ ସୁଭଦ୍ରା ତ ଏକ କାଳୀନ ମିଳିଲେ ବା କଣ ବଡ ଚିନ୍ତା କରନ୍ତେ।
ହଁ ସିଏ ତ ମା ମାନଙ୍କୁ ଅ ଦଉଛନ୍ତି ଥର ଥର କି ଆଉ।
ହଁ ତାକୁ କଣ ଗୋଟେ ଟୁକୁରା ଖର୍ଚ୍ଚରେ ପଳଉଛି। ମୁଁ ତଥାପି ଭାବିକି ଦିଥର ରଖିକି ତାକୁ ଗୋଟେ ସିଲେଇ ମେସିନି ଟେ କିଣିଥିଲି ତ।
ହୁଁ।
ଗୋଟେ ଜିନିଷ ହେଲା ଆଉ ସାତ ହଜାର। ଟଙ୍କା ପଡିଲା ସିଲେଇ ମେସିନ ଗୋଟେ ଆଣିକି ରଖିଛି।
ହୁଁ।
ଦେଖିବା ଛୁଆ ମାନେ ଯଦି କେତେବେଳେ ଶିଖିବେ କରିବେ ଘରେ ଗୋଟେ ଜିନିଷ ଟେ ଥାଉ।
ହଁ ହୁଁ ଘରେ ଥିଲେ ସମସ୍ତେ ଆଗ୍ରହ ହବ ଶୁଖିବେ।
ଉ ହୁଁ ଆଉ ସିଲେଇ ବାହାରେ ଏମତି ବହୁତ ଆମର
ଏବେ ତ ପଞ୍ଚାୟତ ର ସବୁ ଟ୍ରେନିଂ ଦଉଛନ୍ତି।
ହଁ ଟ୍ରେନିଂ ଦୋଉଥିଲେ ଯେ ଆଉ ସମୟ ଦେଇ ହେଲାନି। ଆ ମୁଁ ଆଉ ଶିଖିଥିଲି ସିଲେଇ ଶିଖିଥିଲି ଯେ ଭୁଲି ଯାଇଚି ଏବେ କଟିଙ୍ଗି ମୁଡା ଆଉ ଛାଡିଦେଲି ନା ଏଇ ବୋହୁ ଶିଖିଆକୁ ତାର ଛୋଟ ଛୁଆ, ଦେଖିଆ କଣ କରିଆ ଗୋଟେ ଆଉ? ଆଉ ଆଗେ ଜିନିଷ ଟା କିଣିକି ଥୋଇ ଦେଇଚି। ଏନତି ଯୋଉଁ
ପଞ୍ଚାୟ ପଞ୍ଚ୍ ପତି ପଞ୍ଚାୟତକୁ ଯାଉଛନ୍ତି ସବୁ ଟ୍ରେନିଂ ଦିଆ ହୋଉଚି ତାଙ୍କୁ ଶିଖିକି ଆସୁଚନ୍ତି ନା।
ହଁ, ଦେଖିଆ ଆଉ ବଡ ବୋହୁଟା ଟିକେ ଟିକେ ଶିଖିଚି। ସିଏ ତ ନାହିଁ ବାହାରେ ରୋହୁଛି ଦେଖିବା ଧାଉ ମେସିନ୍ ଟା ଆଉ।
ହଁଅଁ।
ହୁଁଉଁ।
କିଛି ନାଇଁ ତମ ଫାମିଲିର ତ ଯେତେକ ସିଲେଇ ହେନେ ନିଜ ମାନେ ଇଏ ବଞ୍ଚିଯିବ ପଇସାଟା ନିଜେ ସିଲେଇ ଶିକିିନେ।
ଯିଏକି ବ୍ଲାଉଜୁ ସିଲେଇ ଲୁଗାମୁହଁ ମାରିବା। ଅ ସବୁ ବୋହୁତୁ ସିଲେଇ ମୁଁ ମାରି ଆସେ। ଏଏଁ ସିଲେଇ ପଇସା ବର୍ଷା ଘରେ ବୋହୁତୁ ଦୋଉଥିବି। ବ୍ଲାଉଜ୍ ଆମେ ପିନ୍ଧୁଚୁ ଚାରି ଜଣ ବ୍ଲାଉଜ଼ ଡିଜାଇନ୍ ଶାରୀ, ବ୍ଲାଉଜୁ ଡେଲି ଯୋଉ ବ୍ଲାଉଜୁ କମ ସିଲେଇ ହୋଉଚି କିଛି ନହେଲେ ନି ନିଜର ନିଜେ ସିଲେଇ କଲେ ବି ସେତିକି ତ ଅ ଅ ଉପକୃତ ହବୁ କି ନାଇଁ।
ଆଉ।
ଆ ହଁଅଁ ଉମ୍, ଆଁ ଆଉ ଉ ଆଜିକାଲି ବି ଇ ସିଲେଇ ଅଡର ପେଇଁହା କାହାର ରଖିଆ ପାଇଁ ହେଟା ମୁଁ ଚାହୁଁନି।
ଆଁ ସ ଗମେଣ୍ଟ ତ ଆଜିକାଲି ସବୁ ରୁଲ୍ ଛାଡି ଦେଲାଣି ପଞ୍ଚାୟତରେ ସବୁ ଯାଇକି ମା ମାନେ ଶି ଖିକି ଆସିବେ। ଭଲ ଡିଜାଇନ୍ ଏପାଳି ଦୋଉଚି ଶିଖୋଉଛନ୍ତି।
ଆଉ ଶିଖୁଛନ୍ତି ଯେ ଆମର ତ ଟି କେ ଭଲ୍ ପାଆନ୍ତିନି ନା ବାହାରୁକୁ ବୋହୁ ମାନୁଙ୍କୁ ଛାଡିଆକୁ। ଦେଖିଆ କୋଉ ଟିକେ ଶିଖିମୁ? ତାପରେ ବି ତାର ଛୋଟ ଛୁଆ ଦିଟା।
ମତେ ବି ଟାଇମି ହୋଉନେଇଁ। ମୁଁ ଯାଇ ଟିକେ ଶିଖିକି ଆସନ୍ତି ଯେ ସେ କୋହୁଥିଲେ ମା ମାଁ ଡାକୁଥିଲେ ଯେ ମତେ ବି ଟାଇନ୍ ନାହିଁ। ଆମ ଗ୍ରୁପ୍ ର ନେମ୍ବର ଡାକୁ ଯାଇଚନ୍ତି କେତେ ଜଣ? ମୁଁ ବି ଯାଇନି।
ନଦେଲେ ଆଉ ଯଦି ଯିବ ପଇସା ଖର୍ଚ୍ଚ କରିକି ନା ଶିଖିବ ଟାଇମି ଦବନି ଆଉ ଲା ଭ କଣ ହବ। ହଁଅ, କେତେ ବ୍ୟାଚ୍ ରେ ସେ ଶିଖୋଉଛନ୍ତି? ନା ଜାଣିନ କିଛି।
ନାଁ।
ହଁଅଁ ମୁଁ ବି ଦେଖିଛି ଯାଉଛନ୍ତି, ଆଉ ପଚାରି ପାରନି। କିଏ କଣ ଭାବିବ କଣ ମୁଁ ଆଉ କାହାକୁ ପଚାରିନି? ଜୟ ଜଗନ୍ନାଥ। ଆଉ ତାପେରେ ବି ଗୋଟେ ଆଉ ଗ୍ରୁପ୍ ରେ ବି ସବୁ ନେଇକିରି ବଢ଼ି, ପାମ୍ପଡ, ଧୂପକାଠି
ଯିଏ ଯୋଉ ଭେ ଗ୍ ପ୍ରତ୍ୟେକ୍ ଗ୍ରୁପ୍ ଯିଏ ଯୋଉ ଇଏଟାକୁ ଧରିଛେ, ଯାହାକୁ ଯୋଉଟା ଇଏ ଚଏସ୍ ସେଏ କରୁଚନ୍ତ। ନ୍ତି ଆଉ।
ହଁଅଁ ସେପଟେ ଗୋଟେ ଗ୍ରୁପୁ ସେ ତାଙ୍କର କରୁଛନ୍ତି ସବୁ। ଆଉ ଶୁଣିବା କଥା କିଏ ଆଉ ଯାଇଚି ଗ୍ରୁପ୍ ପାଖୁକୁ ନା କଣ ଦେଖି?
ନା ପ୍ରତ୍ୟେକ ଗ୍ରୁପୁ ମୁଁ ଏପାଳି ଦେଖିଲିଣି କିଏ କୁଣ୍ଡ ତିଆରି କରୁଚନ୍ତି କିଏ ଧୂପକାଠି ତିଆରି କରୁଚନ୍ତି କିଏ ଛତୁ ଚାଷ ଷ କରୁଚନ୍ତି କିଏ କୁକୁଡା ଚାଷ କରୁଚନ୍ତି।
ଯାହା ହୋଉ ଏତିକି ବାଟବି ସ୍ତ୍ରୀ ଲୋକ ଆଗେଇ ଥିଲେ କି?
ନାଇଁ ତ ଘରୁ ତ ପଦାକୁ ବାହାରୁ ନଥିଲେ ନା।
ହୁଁଉଁ ଘର ଭିତେରେ ସେ ଖାଲି ଘର କାମ ଭିତେରେ ସିମିତି ରହୁଥିଲେ, ରୋସେଇ କରିବା। ପରିବାର ପୋସେ କଦବା କୋଚିତି କୋଉ ପରିବାରେରେ ଶିକ୍ଷିତ ଲୋକ ଥିଲେ ଚାକିରି ବାକିରି କରୁଥିଲେ ସ୍ତ୍ରୀ ଲୋକମାନେ। ଏବେ ସ୍ତ୍ରୀ ଏବେ ବୋହୁତ୍ ନ୍ତୁ ଆଗେଇ ଗଲାଣି ସ୍ତ୍ରୀ ଲୋକ ମାନେ ପୁରା ପୁରୁଷ ଲୋକ ସହିତ ସମାନେ ଆଉ ବହୁତ ଦେଶ ଦେଶ ଦୁନିଆ ଆଗେଇ ଗଲାଣି ସେମାନେ ବି ସବୁ କ୍ଷେ
ମା ମାନେ ଯେତେ ଆଗେଇବେ ସେତେ ତମେ ଆଗକୁ ଉନ୍ନତି କରିବ।
ହଁ ଛୁଆ ମାନଙ୍କ କଥା ବୁଝିବେ, ଘର କଥା ବୁଝିବେ। ନିଜେ ବି ସାବଲମ୍ବୀ ହେବେ। ଏଇଟା ଗୋଟେ ଉପକାର ଆଉ କଣ। ନିଜେ ଗୋଟେ ମାନେ ଯେହେତୁ ଅ ଆଜିକାଲି ଯୋଉ ପରିସ୍ଥିତି ହେଲାଣି, ଦୁନିଆ ଦରଦାମ ହେଲାଣି। ଗୋଟେ ଘରର ପୁରୁଷ ଲୋକ ରୋଜଗାର କରିବେ ସମସ୍ତଙ୍କୁ ପରିବାରଟା ଖର୍ଚ୍ଚ କରିକି ସନ୍ତୁ ଷ୍ଟ କରିବା ସମ୍ଭବ ନୁ। ଏ ସୁ ଭଲ ଭାବରେ ଯୋଗେଇ ପାରିବେନି ତେଣୁ ଗୋଟେ ସ୍ତ୍ରୀ ଲୋକ ଯଦି ହବ ନିଜ ଖ ର୍ଚ୍ଚ ସହିତ ପରିବାର ଖର୍ଚ୍ଚ ସ୍ୱାମୀ ସହିତ କିଛି ବି ସେ ସାଥ ଦେଇକିରି ଆଗକୁ ଆଗେଇ ନେଇ ପାରିବ। ଛୁଆଙ୍କୁ ଭଲରେ ଖାଇବାକୁ ପିନ୍ଧିବାକୁ ଦେଇକି ପାଠ ପଢ଼େଇକି ସୁରୁଖୁରୁରେ ତା ପରିବାରଟାକୁ ସେ ଚଳେଇ ପାରିବ। ନାଇଁ ବହୁତୁ ସ୍ତ୍ରୀ ଲୋକ ଏଇଥିରେ ଗଲେନି ମତେ ଏଇଟା ବି ଖୁସି ଲାଗୁଛି ଦୁନିଆ ଆଗକୁ ଆ ହେଲାଣି। ଆଉ ଗୋଟେ ଗୋଟେ ରକ୍ଷଣୀଶିଳ ପରିବାର ଅଛନ୍ତି ତାଙ୍କର ସିଏ ତାଙ୍କର ତାଙ୍କ ବାଟରେ ରହୁ ଛନ୍ତି ଆଉ।
ହଁ।
ହଁ।
ନା ଖରାପ ଜିନିଷ କିଛି ନୁହଁ। ମା ମାନେ ଯେତେ ଯେତେ ଆଗେଇକି ଆଗକୁ ନେବେ ସେତେ ଆଗୁଆ
ଆମ୍ ହଁ। ଆ ନିଶ୍ଚିନ୍ତ ଆଉ ଘର କୋଣରେ ଖାଲି ବସି ରହିକି ଏଇ ରୋଷେଇ ବାସ ଖାଇବା ପିଇବା ତା ଭିତରେ କଣ ଆମେ ସବୁ ଗୁଜୁରାଣ ମେଣ୍ଟେଇ ପାରିବା କିନ୍ତୁ ଗୋଟେ ମା ର ଦରମା କେତେ କେହି ଜାଣିନାହାନ୍ତି। ଗୋଟେ ସ୍ତ୍ରୀ ଲୋକର, କିରେ ଗୋଟେ ଲୋକ ଯଦି ରୋଷେଇ କରିବାକୁ ରଖୁଛେ ପାଞ୍ଚ ହଜାର ନଦେଲେ ସେ ମାସରେ ରୋ ଷେଇ କରିବନି ଗୋଟେ ଲୋକକୁ ସଫା କରିବାକୁ ଦେଲେ ଲଣ୍ଡ୍ରି ରେ ସିଏ ନବ ପଇସା। ଯେ ଯାବତୀୟ କାମ, ଝାଡୁଠୁ, ପୋଛା ଠୁ ଆରମ୍ଭ କରିକି ଯଦି ହିସାବ କରିଦବା ଗୋଟେ ସ୍ତ୍ରୀ ଲୋକର ଦରମା କେତେ? ସେତକ ଘରକୁ ସେ ସଞ୍ଚୟ କଲା ଯେ।
ହୁଁ।
ଘର ପାଇଁ ଗୋଟେ ସ୍ତ୍ରୀ ଲୋକ ସେତିକି ବି ସଞ୍ଚୟ କଲା। ପୁରୁଷ ଅପେକ୍ଷା ସ୍ତ୍ରୀ ଲୋକର ରୋଜଗାର ଅଧିକ ଘଟା କେହି ମୁଣ୍ଡକୁ ନଉନାହାନ୍ତି କି ବୁଝି ପାରୁନାହାନ୍ତି। ସେ ସିନା ବାହାରୁ ପଇସା ଆଣିକି ଦଉଛନ୍ତି। ଗୋଟେ ସ୍ତ୍ରୀ ଲୋକ ଘର ପାଇଁ କେତେ କରୁଛି ଏଇଟା କେହି ମୁଣ୍ଡକୁ ନଉନାହାନ୍ତି।
ମୁଣ୍ଡୁକୁ ନଉନାହାଁନ୍ତି।
ହଁ ସେ ପ୍ରତି ପଦେ ପଦେ ଗୋଟେ ସ୍ତ୍ରୀ ଲୋକ ବିନା ଘରଟା ଚଳିବା ଏତେ ସହଜ ନୁହଁ।
ଅସମ୍ଭବ ଗୋଟେ ସ୍ତ୍ରୀ ଲୋକ ଯଦି ଘର ନଥିବ ସେ ଘରଟା ଚଳିବା ଅସମ୍ଭବ।
ହଁ ଘର ବରବାଦ।
ଆଉ ନୁହେଁ ଆଉ କଣ?
ଓ ଆଉ ଆଉ କଣ? ରାତି ରୋଷେଇ ପାଇଁ ବେ -ବେବ ତ ହେଲାଣି ନା ନାହିଁ?
ରାତି ରୋଷେଇ ଚିକେନ ହବ।
ହୁଁ।
ଆଉ କଣ ଗୋଟେ ଭଜା ଫଜା
ନାଇଁ ପାଗକୁ ତ ଚିକେନ କୁ ଭାତ ଭଲ ଆଉ ସାଇଡ ରେ କଣ ଟିକେ ଭଜା ଫଜା କରି ଦବ ସଇଲା ଆଉ ନକଲେବି ଚଳିବ ମୋ ଆଇଁଷ ହେଲେ ମୋର ସାଇଡ ରେ ଆଉ କିଛି ଦରକାର ନାହିଁଲ ଖାଲି ଲେମ୍ବୁ, ଲୁଣ, ଲଙ୍କା ପିଆଜ ବାସ୍ ହେଲେ ଢେରେ ଆଉ କିଛି ଆଉ କିଛି ଦରକାର ନାହିଁ। କି ଯଦି କଣ ଟିକେ ଜଷ୍ଟ ଟିକେ ପୋଡ଼ା ଦଳା ଟିକେ କଣ ହେଲା? ଆଉ ମୋର ଭଜା ତରକାରୀ ଡାଲି ମୁଁ ଖାଇବି ନାହିଁ। ପୋଡ଼ା ପୋଡ଼ି ଚକଟା ଟିକେ ଛାଡିକି ଖାଇଦେବି। ଆଇଁଷ ସାଙ୍ଗରେ ଭଜା, ପୋଡ଼ା, ଡାଲି କିଛିବି ମୁଁ ଖାଇବିନାଇଁ।
ଉହୁଁ।
ହଁ ହ ଆଜି ଖରାବେଳେ ତ ଆମର ମାଛ ହେଇଥିଲା। ରାତିକି କଣ କରିବ କେଜାଣି ମାଛକୁ ଫ୍ରାଏ କରିବ କି କଣ ଗୋଟେ କରିବ ବୋଧେ ଆଉ?
ଅହୋ।
ଆଉ ହଉ ଆଉ ଟିକେ ମୁଁ ଚା ଟିକେ ପିଇଦିଏ ଆଉ କେତେବେଳେ କଥାହେବା ଆଉ।
ହଉ ହଉ।
ରଖୁଛି ତାହେଲେ?
ହଉ ରଖ।